ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ ହଁ କୁହ। କରୁଚ ଆଉ ରୋଷେଇ ସଇ
ତମର ରୋଷେଇ ସଇଲାଣି କି? କାରିଟା ଖାଲି ଏଇନା ସରିବ। ତମର ଚଞ୍ଚଳିଆ ଅଛ ହାତ ସାଙ୍ଗ ସାଙ୍ଗେ କରି ପକଉଚ ଆଉ।
ନାଁ ନାଁ ଆମର ପା ଜଲ୍ଦୀ ଖାଇଁ ଖାଇବେ ନା। ସେଇଥିପାଇଁ ଆମର ଜଲଦି ହଁ ଜଲଦି ସବୁବେ ଆମର
ହଁ।
ଉଁ ହୁଁ। ଆମ ସ ସିଏ ଝାଡା ହଉଛନ୍ତି ଦେହ ଭଲନାଇଁ ଆମର ଏଇ ଡାଲି ଭଜା ଏଇ ଏ ଫନୀ ବାପା।
ଉଁ ହୁଁ।
ଡାଲି ଭଜା ଆଉ ଯୋଉ ଶାଗ ମରା ତରକାରୀ। ଛତୁ ପାଇଲାଣିି।
ଆଉ ଏଇଆ ଆଉ।
ହ
ଆଉ ସଖାଳୁ କଣ ଖାଇଥିଲେ ସବୁ ଇଟିଲି ତରକାରୀ ଖାଇଥିଲେ ଆଉ ଏଇନେ ସ ସବୁ ଖାଇବେ ଏଇ ଭୋଗ ଦେବେ ଯେ ଏଇ ଭାଇ ଘର ଦଉଛନ୍ତି ଭୋଗ ଏଇ ଚଣ୍ଡିଶାଳରେ ସେଇଠିକି ଯିବେ ଖାଇତେ ହଁ। ହୁ ଆସ ତଣ ହଁ ଛୁଆ ସବୁ ତାଙ୍କର
ତମେ ଖାଇଛ ନା ସକାଳୁ କଣ କିଛି ଖାଇନ?
ଏ ଇଟିଲି ଖାଇଚି ତରକାରି ଟିକେ ଖାଇଚି ବେଶ ଖାଇନି କିଛି। ଏଇ ଦେଅ ଆମର ଭଲ ହଉନି ଜମା ଏଇ ଗ୍ୟାସ ଗୁରା ବାହାରି ପଡୁଛି ନା ଭଉତୁ ସେଇଥି ପାଇଁ ଜମା ଭଲ ଲାଗୁନି।
ଏ। ହଁ ବା ସେ ଗ୍ୟାସ ଅବଳା ଜିନିଷ ଯାଉନି ଖାଇକି ବଢନ୍ତୁ ଇଏ ହବା
ହୁଁ।
କଥା ଯାହା ସେଇଥିପାଇଁ ହୁଁ ହୁଁ। ସେଇଥି ଖାଇନି।
ତମ ଦେହ ଏଇନା ଭଲ ନା?
ହଁ ଅଛି ତ ଭଲ, ଏଇ ଅଣ୍ଟା ଟା ମୋର ସବୁବେଳେ ପାଇଁ ହେଉଚି ବିନ୍ଧା।
ଅ ହୋ।
ଅଣ୍ଟା ସବୁବେଳେ ପାଇଁ ହୋଉଚି ବିନ୍ଧା।
ହଁ ସଦାବେଳେ
ନା ନାଇଁ ଥଣ୍ଡା ଟିକେ ଯେତେବେଳେ ହେଇଯାଉଛି ଜୋରେ ସେତେବେଳେ ଏଇ ଅଣ୍ଟା ଟା ବିନ୍ଧା ହଉଚି।
ଓହୋ ଥଣ୍ଡା ରହୁଛି ନା କଣ ବୋଧେ ଦେହରେ ଏଇ ଆଉ।
ହଁ ସେଇ ତ ସବୁବେଳେ ମୋର ଅଣ୍ଟାରେ ହେଇକି ରହିଲା ଆଉ।
ହୁଁ
ଆଉ ଦେହ ପା ଭଲ ଅଛନ୍ତି ନା? ଦେହ ପା ଭଲ ଅଛି ନା ଆଉ ଛୁଆ?
ହଁ ଭଲ ଛୁଆ ତ ସବୁ ପଳେଇଛନ୍ତି ନା ମାମୁଁ ଘରକୁ। ଏକା ଏଇ ବଡ ପୁଅ ଟା ଏ ଅଛି, ଆଉ ସବୁ ତା ମାମୁଁ ଘରୁକୁ ପଳେଇଛନ୍ତି।
ଓ ହୋ ବୁଲିବା ପାଇଁ।
ହଁ ଝିଅ ଟା ଥିଲା ଆଗେ ମୁଁ ଆଜି ଯମି
ଆଜି ଯିବ? ଓ ସିଲେଇ କରୁଚୁ ନା?
ହଁ ସିଲେଇ କରୁଚୁ ଆ ଡ୍ରେସ ଟା ଅଛି କରିି କୁରା ଦେଇକି ନା ଡ୍ରେସ୍ ଟା ତାପରେ ଜିମି।
ଯାହା ହୋଉ।
ଆ ଅଛିଇ ରୋଷେଇ ସାରିନି ସିଲେଇ କରନି କରିକିନା ତାପରେ ଭାଙ୍ଗି ଯା ମାନେ ଚାରିଟା ବେଳକୁ ଚାରିଟା ବେଳକୁ ଯାଆନ୍ତି ଯାଆନ୍ତି ଯେ ଆଉ ଚାରି ଟା ବେଳକୁ ଦି ଦିନେ ମେଘ ହୋଉଚି ଦିନଟି।
ହଁ ପା ହଁ।
ଏଯାଏଁ କରିକୁରା ସାରିକି ବାହାରିବି ପଛକେ।
ହଁ। ଆଉ
ତମ ଛୁଆ ଗୁଡା
ମତେ ସେ ପଳେଇିଲେ, ହୁଁ। ଆଉ କଣ?
ହୁଁ। ଆମର ପାଇଁ ତରକାରୀ ଟା ବସେଇଛି ତରକାରୀ ଟା ହେଇସାଇନି ଯାଇକି ସରିବ
ହୁଁ ହୁଁ। ଆଜି ସାତ
ହଁ ତଥାପି ଆଜି ଶୀଘ୍ର ସାରିଚି। ହୁଁ ତଥାପି ଶୀଘ୍ର ହେଲାଣି ଆମର। ଭାତ ହେଇସାରିଲାଣି ଭଜା କରିଦେଲେ ଆଉ ଖାଲି ସାଧା ତରକାର ହଁ ଏ ତରକାରୀରେ ତ ଆଉ ମୁଁ ପୁଣି ସିଲେଇ କରିବି ନା, ଏ ତରକାରୀ କରିକୁରା ଦେଇକି ଆ କରିି କୁରା ଦେଇକି ସିଥିଲା ଏଟା ସିଲେଇ କରିବି ସିଲେଇ ସାରିବି ପୁଣି ବାହାରିବି।
ତମେ କୋଉଠି ଶିଖିଥିଲ ସିଲେଇ?
ଗାଁରେ।
ଶିକ୍।
ଆମ ଗାଁରେ ଗୋଟେ ଆମ ଗାଁ ରେ ଜଣେ ଝିଅ ଟେ ଶିଖଉଥିଲା ସେତେବେଳେ
ହଁ।
ସେଇଠୁ ଶିଖିନି ତାପରେ ସିଏ ବି ବାହା ହେଇଗଲାଣି ନା।
ହୁଁ ଆମେ ତ ଶିକ
ଇଏଇ ଝିଅ ଟା ସାଳ ପଡାାରୁୁ ଶିଖିକି ଆସିଥିଲି ସେଇଟା ତାର ଶାଳପଡା ଶିଖିକି ଆସି ମାନେ ଏଠି ଶିକୋଉଥିଲେ ଛୁଆଙ୍କୁ।
ଶିଖେଇ ଯୋଉ ଝିଅ ଟା ଶିଖେଇଲା ଯେ ଯେ ବାଗ ଶିଖେଇଲାନି
ଓହୋ ପଇସା ନିଏନା।
ହଁ ପଇସା ନେଇଛି ହଜାର ଟଙ୍କା ହଁ ଦେଇଛି ହଜାର ଟଙ୍କା ତାକୁ
ହଜାର ଟଙ୍କା ନେଇଛିି।
ହଁ
କଣ କଣ ଶିଖେଇଛି
ବୁଝିଛ ଆ ବାଗ ତ ଶିଖେଇଲାନି ଆଉ
ନା ମୁଁ କିଇଲି କଣ କଣ ଶିଖେଇଲା
କିଛି ନାହିଁ ଖାଲି ବ୍ଲାଉଜୁ ଆଉ କଣ ଶିଖେଇବ ସିଏ ହଁ
ବ୍ଲାଉଜ ଅଛି କଇଲା ହଜାର ଟଙ୍କା ନେଲା ତଥାପି ସିକେଇ ପାଇଲାନାଇ।
ନା। ତତେ ମାପଚୁପ ଟିକେ ଭଲସେ ହେଲାନି ଆଉ। ହ କେମିତି ଦେଢଡିଆ ମିେଡିଆ ହେଲା ଆ ହଉ
ସେିମାନୋନେ ସିଲେଇ କରୁଛନ୍ତି ତ ସେଠି
ସିଏ ତାଙ୍କ ଘର ହେ ଟାଙ୍ଗ ଅରେ
ଓହୋ ତାଙ୍କ ଘର ସେତି ନୁହେଁ
ହୁଁ ହୁଁ ହାଇଆଡେ ଯାଇକି ତାଙ୍ଗ ଘଟା। ଆ ସେଇଆକୁ କହିଲି ଆଉ
ତୋ ଛୁଆଟା ନାଚୁଥିଲା ବୋଧେ
ଝିଅ ଛୁଆଟା ସିଏ ବି କାହା କତିରେ ଶିଖିଥିବ ଆମେ ଆଉ କ ଆମେ ବି ନୂଆ ଶିଖି ଶାଣି ଆମକୁ ନା ଛଅ ମାସ ଲାଗିବ ଶିଖିତେ ଭଲସେ ସାଙ୍ଗେ ସାଙ୍ଗେ କି ଯାହାବ ହେଲେ ଛଅ ମାସ ନହେଲେ ପୁରା ଜଣେ ଯେମିତି ପାଠ ପଢେଇଲା ଭଳିଆ ନ ଶିଖେଇଲେ ହବନି। ସିଏ ଅଧଘଣ୍ଟା ଆସିବ କଣ ଟିକେ ବତେଇଦବ ପଳେଇବ। ସେଟା ଠିକ ତାଙ୍କର ଯାହାର କର କରୁ କରୁ କରୁ ଶିଖିବୁ ତାପରେ ଡର ମାନେ ଯୋଉ ା ହଉଛି ବୋଲି ମୁଁ ଜମା ସିଲେଇ କରୁନି ଯୋଉ ଦିନ ଟିକେ ସିଲେଇ
ତ ତ ବସିକି ସିଲେଇ କଲା ମାନେ ଅଣ୍ଟା ବିନ୍ଧିବ ମୋର ସିଲେଇ ଗଲେ ଅଣ୍ଟା କିଛି ହବନି
ହଁ।
ହଁ ନା ମୋର ବସିକି ସିଲେଇବନି କିଛି ହବନି ମଣ୍ଡା ମୁଁ ଯୋଉ ବସିକି ଯେତିକି ସମୟ କପଡା କାଟି କପଡାଲା ବେଳକୁ କଆ ବୁଝିପାରିବିନି।
ଓହୋ ସେଇପା। ସବୁ କାମ ତ ବସିକି କାଟିବୁ ବସିକି ସିଲେଇ କରିବୁ ଆ ହେଲେ ମୁଁ ଜମା କରିପାରୁନି ମୁଁ କଷ୍ଟ ହଉଛି।
ସିଲେଇଟା କଣ ବସିବୁ ଚେୟାର ରେ ବସିକି ଥରେ ସିଧାି ସିଲେଇ ଗଲେ ନା
ହୁଁ
ଯୋଉ କପଡା କାଟିବାଟା କଣ ତଳେ ପକେଇକି ତୋର ମାପ ଦୋପ କରିକି ନଈକି କାଟିବୁ
ହୁଁ
ସେଇଟା ମୋ ଅଣ୍ଟା ବେଶି ବିନ୍ଧିବା
କଁ କରିବି ଆସୁନ ଆମ ଗାଁରେ ରଜ ହଉଛି ତମ ଗାଁରେ ତ ଭଲ ହଉଥିବ ଆମ ଗାଁରେ ସେମିତି ହଉଛି ଆଉ।
ହଁ ହଉ ସବୁଆଡେ ତ ଏଇନା ହଉଚି ସେମିତି ଆଉ। ତମେ ଆସିବ ବୁଲିତେ ଲାଷ୍ଟେ ରଜ ଦିନ ପଳିଆସିବ ବେଲ ଭାଳି।
ହଁ।
ହ୍ୟାଲୋ ମୁଁ କଇନି ଲାଷ୍ଟେ ରଜଦିନ ପଳେଇ ଆସିବ ବେଲ ଭାଳି ବୁଲ୍ତେ। ହଁ।
ହୁଁ। ଆଉ ଯିବା କହିଦଉଚ ଆସୁନ।
କଣିଲା ହଁ ଯିବା ଦେଖିଆ କଣ ଆଉ ପଳୋଉଚି ଦିନ ଯିବୁନୋଉ କି। ମୁଁ କଇନି ଲାଷ୍ଟେ ରଜଦିନ ପଳିଆସିବ ବୁଲିତେ ବେଲ ଭଳି।
ହଉ ଯିବା ଆଉ ଡାକ
କଣ କାମ କରୁଚ ବୋଧେ।
ନା କିଛି କାମ ନାହିଁ। ଏଇ ଆମ ଗାଁ କୁ ଟିକେ ଜିମି ତ ସେଇ ଆମ ଝିଅ ଟା ବାହାଥିଲା ସେଇ ଆମ ଜୋଇଁଟାଁ ଆସିଚି। ଅଛି ଘରେ ସେ କୋହୁଚନ୍ତି ଆସ ଆସ ବୋଲି ପଳେଇବେ ସେ ତିନିଟା ବେଳକୁ। ଜିମି ଆଉଟିକେ ଗନେ ପଳି ଆସିମି ଆଉ ହୁଁ। ଆଉ ଟିକେ ଗନେ ପଳି ଆସିମୁ ଆଉ।
ଖାଲି ବୁଲି କି ପଳିଆସିବ।
ହଁ। ଏଇଆ ଆଉ ଆଉ ଟିକେ ଗନେ ତ ବର୍ଷା ଆସୁଚି କି ରଜ।
ହଁ ସେୟା ବା ହଁ। ସେଇଆ ଛୁଆଙ୍କୁ ବୁଲେଇବା ପାଇଁ ଛାଡି ଦୋଉନେଇ।
ହଁ।
ଠିକି ଟାଇମ ରେ ତ ମେଘ ହୋଉଚି ବୁଲିବେ କଣ ଛୁଆ।
ହଁ ବା। ଦୋଉଚି।
ବଢିଆ ଅଁ ଆଉ କଣ ହଁ ଭଲ ଆଉ। ଏଇସି ଆଉ ଘରେ ସମସ୍ତେ ଭଲ ନା।
ଭଲ ନା ସମସ୍ତଙ୍କ ଦେହ ପା ଘରେ।
ହଁ ଭଲ ସବୁ ମୁଇଁ ତରା ଟିକେ ମଗନେ ଖାଇବ ଦେ।
ହ୍ୟାଲୋ।
ହଁ ହାଲୋ।
ହଁ ହଁ ଖାଇଲେଣି ତମର।
ହଁ ନାଇ ବାପା ଖାଇଲେଣି ହଁ ବାପା ଇଲେଣି। ଆଉ ଇ ଆମର ଟିକେ ଶୀଘ୍ର ଖାନ୍ତି ବାପା ନାଇଁ ଖାଆନ୍ତି ତ ଶୀଘ୍ର ଟିକେ କଣ ଦେହ ପା ଇଏ ପାଇଁ।
ଆଉ ତମେ ଦି ଟାଇମି ଖାଇବ ଶୀଗ୍ର ନ ଖାଇନେ ହବ କି ହଁ।
ହୁଁ ସେ ଯାଇଥିଲେ ପା ଡାକ୍ତରଖାନା
ଖାଇବ।
ହଁ ରୋଷେଇ କଣ ନା ଆମର ତ ଆଉ କିଛି କାମ ନାହିଁ ଖାଲି ରୋଷେଇ। ରୋଷେଇ ବାସ ଅଣ୍ଡେଇ ଯେତେ ଶୀଘ୍ର ରୋଷେଇ କରିଦବୁ ସେତେ ଶୀଘ୍ର ଖାଇବୁ ଶୋଇବୁ। ଆଉ କଣ କାମକି।
ହଁ। ଆମର ଆଉ କଣ କାମ କି ଆମର ସେଇଆ ଯେ ଆମର ଆଉ କଣ କି।
ହଁ। ଆଉ ତମର ଟିକେ ବେଶୀ ରୋଷେଇ ହୋଉଥିବ ପରିବାର ବେଶୀ ଟିକେ ବୋଲି ହୁଁ। ତମର ଟିକେ ମଣିଷ ଅଧିକ ଟିକେ ସେଥିପାଇଁ ବେଶୀ ରୋଷେଇ ହୋଉଥିବ।
ହଁ ସେଇ ମଣିଷ ବୋଲି ଟିକେ ଅଧିଅ ଅଧିକ ରୋଷେଇ ଏୟା ନହଲେ ଆଉ ଆମ ଆମର ଆଉ କଣ କାମ କ ଆମର ବି ସେଇଆ ଖାଲି ରାଣ ବାଡେ ଖାଇଆ ଆସୁ ଏଇ ମୁଁ ଟିକେ ସିଲେଇ କରୁଛି ବୋଲି ମୋତେ ଟିକେ ଟାଇ ନୁହେଁା
ହଁ
ଆଉ ସିଲେଇ ନଥିଲେ କଣ କାମ କେତେ ଶୋଇ ଶୋଇ ଦିନ ଯାନ୍ତା
ଯୋଉ ବ୍ଲାଜା କେତେ ନଖା କଣ କେମିତି ସିଲେଇ କରୁଛ?
ବ୍ଲାଉଜ ବିନା ଅସ୍ତ୍ରରେ ଶହେ
ଆ।
ଅସ୍ତ୍ର ବଗେରା ଦେଢ଼ଶହ ହଁ ବିନା ଅସ୍ତ୍ରରେ ଶହେ ଅସ୍ତ୍ର ପକେଇବ ଦେଲେ ଦେଢଶହ। ଆଉ ଡିଜାଇନ ନେଇକି ଯାହା ପଇସା
ପଇସା ହଁ ଆଜିକାଲି ସମସ୍ତେ ସେଇୟ ତ କରୁଛନ୍ତି ଆଉ କଣ ‌ ହୁଁ।
ନା ନା ବଜାର ଜାଗାରେ ବହୁତ ପଇସା ନା।
ହଁ ବଜାରରେ ତ ଆଉ ସେଠି ହାତ ମାରିପାରିବନି କଣ କହ।
ହଁ ଆରେ ଆମ ଗାଁ ଦେବି ହଁ ଦୁଇଶହ ଅଢେଇଶହ। ସମ୍ପଲ ବ୍ଲାଉଜ ଟ ସିଲେଇ କରିବ ଦୁଇଶହ ଅଢେଇଶହ
ହଁ ବା ହୁଁ।
ତାପରେ ଦୁନିଆ ସବୁ ଜିନିଷ ରେଟ ହେଲା ଆଉ କୋଉଟା ଆଉ ଶସ୍ତା ଅଛି କି ଆଜିିକାଲି ଆଉ
ଚାଲିବ। ହଁ ଏ ଟିକେ ଗାଁ ଗଲେ ସେ ଚାଲିବନି ହଁ।
ହୁଁ
ଆଉ ନା ନା ଆଉ ମାର୍କେଟ ଉପରେ ଯାହା କହିବୁ ହ କି ନା କରିବେ
ହଁ ହଁ ସେତିକି ସେତିକ ହଉ ତ କଣ ଅଧିକ ଇଏ କରିବ କଣ କରିବୁ ଯେତିକି ହଉ ସେକ
କିଛି ନା ହଁ ବାସ ତମେ ଦିନରେ କେତେଟା ସିଲେଇ କରିଦଉଛ?
ଘରେ
ମାନେ ଗୋଟେ ନା ଦିଟା ପ୍ଲାଜ
ତ ସାରିକି ଦିନକୁ କାମନ୍ା ସାରିକି ଦିନକୁ ଗୋଟେ ବ୍ଲାଉଜ କରେଇ।